ହ୍ୟାଲୋ। ହଁ ଭାଇ କହୁନାହାନ୍ତି କଣ କରୁଚନ୍ତି ବର୍ତ୍ତମାନ?
ହୁଁ ବର୍ତ୍ତମାନ ହେଲା ଯାଇଥିଲି ବାହାରୁକୁ ଏଇନା ଘରକୁ ଆଇଲି।
ହଁ
ଆପଣ ଏବେ ବର୍ତ୍ତମାନ କୋଉଠି?
ହଁ ବର୍ତ୍ତମାନ ତ ମୁଁ ମୋ ନିଜ ଘରେ ଅଛି। ଯେହେତୁ ଆମର ଏପଟେ ବର୍ଷା ହଉଚି ମୁଁ ତ ଘରୁ ବାହାରି ପାରୁନାହିଁ ଯାହା ହଉ ଆପଣ ଗୋଟିଏ ବର୍ଷ ଛାଡ଼ିଛି ବୋଧେ ଆପଣ ବାହାରୁକୁ ଯାଇଥିଲେ।
ହଁ ହଁ ଆମର ଏପଟ୍ ଟିକେ ଖରା ଦେଲାଣି। ପାଗଟି ହାଲକା କଲାଣି।
ଯାଆ ହଉ ଆପଣଙ୍କର ସେପଟେ ଖରା ଫରା ଦେଲାଣି ଯାହାହେଲେ ଆପଣ ଟିକେ ବର୍ଷା କାଦୁଅ ଫାଦୁଅରୁ ଟିକେ ଟିକେ ତ ରକ୍ଷା ପାଉଛନ୍ତି ଆମେମାନେ ସେଇଠୁ ଗ୍ରା, ମୁଁ ଯେହେତୁ ଗ୍ରାମରେ ରହୁଚି। ତ ଆମର ଏପଟେ କାଦୁଅ ଅଧିକ ହୋଇଗଲାଣି ସେପଟେ ବର୍ଷା ବି ଛାଡୁନାହିଁ ତ। ଟିକେ ଅସୁବିଧା ହଉ
ହଁ ଆମର ଟିକେ ବର୍ଷା ଯୋଗୁ ବି କାମରୁ ରହିଯାଇଥିଲା ଆମର ରୋଡ କାମ ଚାଲିଚି ଏପଟେ ପିଚୁ ପଡ଼ୁଚି ତାହା ଠିକ୍ କାମ ଅଉନଥିଲା ମଧ୍ୟ ଆଜି ଲାଗୁଚି ଆଜି ରାତି ଭିତେରେ ରୋଡ ଟା ପଡିଯିବ।
ଆଜ୍ଞା ଆଉ ଆପଣ କଣ କରୁଛନ୍ତି? ବର୍ତ୍ତମାନ ଏବେ ଖାଆ ପିଆ ସରିଲାଣି ବୋଧେ ମତେ ଲାଗୁଚି।
ନାଇଁ ମୁଁ ବର୍ତ୍ତମାନ ଆଡେ ଯାଇଥିଲି ବ୍ୟସ୍ତରେ ଥିଲି ଏଇଲେ ଖାଇବି ଖାୟା ପିଆ କରିନି।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
ଏଇ ନା ଅର୍ ତାଏଲେ ମଧ୍ୟ ଘରୁକୁ ଯିବି ପାଞ୍ଚଟା ବେଳୁକୁ ଘର ତ ଅଛି ମଧ୍ୟ ଗାଧେଇକି ଖାଇବି ପାଞ୍ଚଟା ବେଳେ ଭାବୁଛି।
ଅହୋ ଯାହା ଆପଣ ତ ଘରୁ ତ ବସିଛନ୍ତି ମୁଁ ତ ବର୍ତ୍ତମାନ ଘରେ ବି ବସିବା ପାଇଁ ବି ସକ୍ଷମ ନୁହଁ କାରଣ ଯେହେତ ମୋର ଚାଳ ଘରେ ତ ସବୁଆଡେ ପାଣି ପାଣି ପଡୁଛି ତ ଘରେ ବି ରହିବା ପାଇଁ ଭଲ ଲାଗୁନାହିଁ ମୁଁ ଭାବୁଛି ଆଉ କିଛି ଦିନ ପରେ ମୁଁ ସହରକୁ ପଳେଇବି ବୋଲି।
ଅଧା ଆମର ତ ସହରରେ ବି ଘର ଆଜି ପର୍ଯ୍ୟନ୍ତ କଣ କରିବୁ ଆଜବେଷ୍ଟ ବଘର ପାଣି ଗଡୁଛି ତଳକୁ ଉଁମ ଯ ତଳେ ରହୁଛୁ।
ଆଜ୍ଞା ବର୍ଷା ହେଲେ ତ ସେ ସବୁ ଜିନିଷର ସମ୍ମୁଖୀନ କରିବାକୁ ପଡିବ ଆଉ। ଆପଣ ଏବେ ତ କହୁଥିଲେ ବୁଲାବୁଲି କରିଛନ୍ତି କୁଆଡେ କୁଡେ ଆଜି ବୁଲିକି ଆସିଲେ ଏବେ?
ତାପରେ ଆଇଥିଲେ ମଧ୍ୟ କାଲି ମଧ୍ୟ ଯାଇଥିଲେ ବୁଲିବାକୁ। କୁ ବର୍ଷା ଟିକେ ହେଲା ନଈ ଆଡେ ଯାଇଥିଲୁ ପଳେଇଲୁ ଫେରି। ଗୋଟେ କଣରେ ଗୋଟେ ଘରରେ ଆଶ୍ରୟରେ ରହିଥିଲୁ। ଆାଜି ପାଇଁ କାଲିଠୁ ଡର ହେଇଯାଇଥିଲା ଆଜି ଟିକେ ଯାଇଥିଲି ମେଡ଼ିସିନ ଡାକ୍ତରଖାନା ଟିକେ ଯାଇ ମେଡିସିନ ନେଇ ଆଇଥିଲି। ଏବେ ମଧ୍ୟ ଦେହଟା ଟିକେ ଠିକ ଲାଗୁଛି ଆଜି ମୁଁ ଯ କୁଆଡେ ବୁଲିବାକୁ ଯାଇନି ଭାବୁଛି ରା ଟି ଭିତରେ କୁଆଡେ ଗଟେ ଯିବି ବୁଲି। ନହେଲେ ମୁଣ୍ଡ ବିନ୍ଧୁଛି ଘରେ ରହିଲେ।
ଆଜ୍ଞା ଘରେ ରହିଲେ ତ ସବୁବେଳେ ଘରେ ହେଲେ ଅସୁଧ ଅବେଗା ଲାଗିବ। ଆଉ ସେଇଟା ବି ମୁଁ ଜାଣିଛି ବର୍ତ୍ତମାନ ମୁଁ ଭାବୁଛି ଯେ ସହରକୁ ଗଲା ପରେ ଆପଣଙ୍କ ପୁନର୍ବାର। ଫୋନ କରିବି ଆମେ ବି ଟିକେ କୁଆଡେ ବୁଲିବାକୁ ଯାହାନ୍ତେ।
ହଁ ନିହାତି ନିଶ୍ଚୟ ନିଶ୍ଚୟ ଆପଣ ଆସନ୍ତୁ ଆସନ୍ତୁ। ଆସନ୍ତୁ ଆପଣ ଆସନ୍ତୁ ଆପଣଙ୍କୁ କେତେ ଦିନରେ ଦେଖା ହେଇନି ଦେଖା ଟିକେ ହବା।
ଆଜ୍ଞା ବହୁତ ବର୍ଷ ହେଲା ମୁଁ ବି କୁଆଡେ ବାହାର କୁ ବୁଲାବୁଲି କରିବାକୁ ଯାଇନି।
ଆମର ମଧ୍ୟ ଏଠି ଗୋଟେ ନରାଜ ବୋଲି ଗୋଟେ ଜାଗା ଅଛି ବୁଲିବାକୁ ଭଲ ପ୍ଲେସ ଯାଇ ସେଠି ଚା ଫା ପିଇ ବରାଫରା ଟିକେ ଖାଇକି ଆସିବା।
ହଉ ତାହେଲେ ଠିକ ଅଛି ମୁଁ ଏବେ ଗ୍ରାମରେ ତ ଅଛି ବର୍ଷା ପକଉଛି ତ ଯାଇପାରୁନାହିଁ ତ ଆଉ କିଛି ଦିନ ପରେ ମୁଁ ନହେଲେ ପଳେଇବି ଗ୍ରାମକୁ ଗ୍ରାମଠୁ ସମ ସହରକୁ ପଳେଇବି। ତାପରେ ଆପଣଙ୍କ ସହିତ ଦେଖାେ ହେବି ନହେଲେ ଆଉ।
ହଁ ମଧ୍ୟ ଆମର ଏଠି ଗୋଟେ ଉଁ ସହରରେ ଗୋଟେ ମଧ୍ୟ ପୋଖରୀଟା ଅଛି ଆମର ଗୋଟେ ବନ୍ଧୁ ଘର ଅଛି। ବନ୍ଧୁ ଘର ସାଇଡରେ ଗୋଟେ ପୋଖରୀ ଅଛି।
ମୁଁ ମଧ୍ୟ ଭାବୁଛି ଆଉ କିଛି ଦିନ ଗଲା ପରେ ଆପଣ ଆପଣ ମୁଁ ମିଶି ଗୋଟେ ପ୍ରୋଜେକ୍ଟ କରିବୁ ଭାବୁଛି ହୁଁ ଛତୁ ବିଜନେସ ଟା ଗୋଟେ ଗଲେ ଗୋଟେ ହଅନ୍ତା ଛତୁ ଚାଷ।
ଆଜ୍ଞା ମୁଁ ଯେତିକି ଦେଖିଥିଲି ବାଙ୍କଡ଼ ଆଜ୍ଞା।
ଚାଷ ବି କଲେ ଭଲ ହୁଅନ୍ତା ବତକ ଟେ ରଖିଲେ ଭଲ ହୁଅନ୍ତା।
ଆଜ୍ଞା ମୁଁ ବି ମଧ୍ୟ ଦେଖିଥିଲି ଯେ ବାଙ୍କୱଳା ପାଖରେ ଆପଣଙ୍କ ସେଇ ସହରରେ ସେଇଠି ଛତୁ ଚାଷ ମଧ୍ୟ କରୁଛନ୍ତି। ଆପଣ ସେ ସବୁ ବିଷୟରେ କିଛି ଜାଣିଛନ୍ତି କି କି ଜେ ଆଗକୁ ଅବଗତ କରିଦଉନାହାନ୍ତି ଭଲ ହୁଅନ୍ତା।
ଭାବୁଛି ମଧ୍ୟ ମୁଁ ଆଗକୁ ଏଗ୍ରିକଲଚର ଲାଇନ ରେ ଯିବି ଟିକେ ପଢାପଢି କରିବି। ହଁ ମଧ୍ୟ ଛତୁ ଚାଶରେ ଉଁ ନଡ଼ା ମଧ୍ୟ ଘାସ ଦରକାର। ଆଉ ଆଉର ପାଣି ତ ସୁବିଧା ଅଛି ପୋଖରୀ ଅଛି ଆଉ ଟିକେ ଗମ ଛତ ତ ମଞ୍ଜି ମିଳିଲାଣି ବୋତଲ ହିସାବରେ। ମଧ୍ୟ୍ୟ ହେଇଯିବ ଯାହା ବି ହେଲେ ହାରଲି ଆମକୁ ଚାରି ରୁ ପାଞ୍ଚ ଲକ୍ଷ ଭଳିଆ ଦରକାର।
ଆଜ୍ଞା ମୁଁ ସେଥିରେ କିଛି ଆପଣଙ୍କୁ ମଧ୍ୟ ଦେଇଦେବି ଆପଣଙ୍କର ମୋର କି ମିଶିକି କରୁ ସେଇଟା ମୋତେ ବି କିଛି ଦବାକୁ ପଡିବ ଆଉ ସିଏ ଆପଣ ଯଦି ଲୋକ ରଖିବେ ନା ଆମେ ସେଠାରେ ନିଜେ ରହି
ଆଇ ମଧ୍ୟ ଆମର ଯେତିକି ବନ୍ଧୁ ଅଛନ୍ତି ସାଙ୍ଗ ଯୋଉମାନେ କିଛି କରୁନାହାନ୍ତି ତାଙ୍କୁ ମଧ୍ୟ ଆମେ ରଖିଥା କାମରେ ଆପଣ ତ ମୋର ଅଛନ୍ତି ଆଉ ଆପଣ ତ ଆପଣ ମୁଁ ମିଶିକି କିଛି କାମ କରିବୁ ଆଉ।
ଆଜ୍ଞା ତାହେଲେ ଠିକ୍ ଅଛି ଆପଣ ଯଦି କହୁଛନ୍ତି ସେଠାରେ କିଛି ବନ୍ଧୁ ମାନଙ୍କୁ ରଖିଦେଲେ ହୁଅନ୍ତା ତାହେଲେ ଭଲ ବି ହୁଅନ୍ତା। ଆମେ ବି ସେଟା ରେ ରହିବାକୁ ପଡ଼ନ୍ତାନି ଆଉ ଆମ କାମ ବି ମଧ୍ୟ ହୋଇଯାନ୍ତା କିନ୍ତୁ ଆପଣଙ୍କ ଯୋଉ କହୁନାହାନ୍ତି କୁହନ୍ତୁ।
ହେଠି ରହିଲେ ଆମର ଟିକେ ମୁଣ୍ଡ ବି ଟିକେ ଫ୍ରେସ୍ ରହିବ ଦେହ ଟିକେ ସୁସ୍ଥ ରହିବ। ଘରେ ରହିଲେ ଦେହ ହାତ ବିନ୍ଧୁଚି କିଛି ପ ମଧ୍ୟ ପଇସା ବି କିଛି ଇନକମ୍ ହବ ସେ
ଆଜ୍ଞା ଆପଣ ଯୋଉ କହୁଛନ୍ତି ସେ ଛତୁକୁ ବିକିବା ପାଇଁ ଆପଣଙ୍କ ପାଖରେ ତ ଦୋକାନ ମଧ୍ୟ ରହିବା ଦରକାର ଆପଣଙ୍କର ସେ ସୁବିଧା ଅଛନ୍ତି କି?
ଛତୁ ଚାଷ ଆରମ୍ଭ ପୂର୍ବରୁ ତା ଚାଷ ଟିକେ ଅଧିକ ବଢ଼ିଲେ ହୁଁ ତାପରେ ଉଁ ଫଳା ଫଳ ଯଦି ଭଲ ବାହାରିଲା ମଧ୍ୟ ଆମର ବରଗଡ଼ ରେ ବି ବହୁତ୍ କିଛି ମଧ୍ୟ ଆଇଁଷ ଖାଉନାହାନ୍ତି। ହେଲେ ଆମ ଛତୁ ବେପାରଟା ଭଲ ହେଇପାରେ ମ ମତେ ଯାହା ଭଲ ଲାଗୁଛି ଯଦି ବେପାର ଟା ଭଲ ହେଲା ଆମେ ଟିକେ କିଛି ଗାଈ ଆଣିକି ରଖିପାରିବା। ସ କ୍ଷୀର ବାହାର କରି ସେଥିରୁ ପନିର୍ ଫନିର୍ କିଏ ଘିଅ କରି କରି ଆରାମସେ କ୍ଷୀର ବି ଏଠି ମଧ୍ୟ ପାଣି ମିଶେଇ ଦଉଚନ୍ତି ଆମେ ମଧ୍ୟ ତାକୁ କିଛି ମଧ୍ୟ ମୂଲ୍ୟ ଟିକେ ହାଇ ରେ ଉଁ ଅଶୀ ଟଙ୍କା ଭଳିଆ ଲିଟରରେ ଆମେ
ଆଜ୍ଞା ଆପଣ ଯୋଉ କଥା କହୁଛନ୍ତି ଯାହା ହଉ ଆପଣଙ୍କୁ ଏତେ ସବୁ ଜିନିଷରେ ବହୁତ୍ ଜ୍ଞାନ ଅଛି। ସେଥିପାଇଁ ଆପଣଙ୍କୁ ଆମକୁ ଏତେ କଷ୍ଟ ବି ମଧ୍ୟ ହେବାକୁ ପଡ଼ିବ କଷ୍ଟ କରିବାକୁ ମଧ୍ୟ ପଡ଼ିବ ନାହିଁ। ଆଉ ଆପଣ ଯୋଉ କହୁଛନ୍ତି ଗାଈ ଫାଇ ରଖିବା କଥା ଆଗ ଛତୁଚାଷ ରେ ଆମର ସେତିକି ଫଳା ଫଳ ବାହାରୁ ତାପରେ ଆମେ ସେଇ ମୂଲ୍ୟକୁ ଦେଖି କି କି ଆମେ ନିଜ ନିଜର ଆ ଯୋଉ କର୍ମ କ୍ଷେତ୍ରକୁ ଆଗେଇ ନେବା ଆଉ କଣ କହୁଛନ୍ତି?
ମୁଁ ମଧ୍ୟ ଭାବୁଛି ଛତୁ ଚାଷ ସହିତ ବତକ ଚାଷ ଟିକେ ଭଲ ହୁଅନ୍ତା ଯଦି ଛ ଛତୁ ଚାଷ ଆମର କିଛି ବୁଡ଼ନ୍ତା ତାହେଲେ ବତକ ଚାଷରେ ଏତେ ଲସ୍ ନାହିଁ ତାହେଲେ ଆମର ମଧ୍ୟ ଆମର ବନ୍ଧୁ ଘର ପାଖରେ ଗୋଟେ ପୋଖରୀ ଅଛି। ସେ ଆମେ ଯଦି ଛତୁ ଚାଷ ସାଇଡ଼ରେ ବତକ କିଛି ଆଣି ରଖନ୍ତେ। ଦୁଇଶହ ତିନିଶହ ତାହଲେ ବତକ ମଧ୍ୟ ସେଠି ଯାଇ ଆରାମ ସେ ପୋଖରୀରେ ଦଳ ଫଳ ଖାଇ ଗେଣ୍ଡା ଫେଣ୍ଡା ଖାଇ ରହିପାରିବେ ଆରାମସେ ମଧ୍ୟ ଫଳ ବି ହେଇପାରିବେ। ମଧ୍ୟ ବତକ ଅଣ୍ଡା ଦେଲେ ଅ ଅଣ୍ଡା ଆମର ଆରାମ ସେ ଉଁ ରହିପାରିବ ହାଭଷ୍ ହାର୍ଭେଷ୍ଟିଙ୍ଗ୍ ହେଇପାରିବ।
ବା ଆପଣଙ୍କର ତ ଏଇ ସବୁ ଜିନିଷରେ ବହୁତ ଜ୍ଞାନ ଅଛି ଯାହା ହଉ। ଆଉ ସେ ସବୁ ଜିନିଷ ଶୁଣିି ମତେ ମଧ୍ୟ ଖୁସି ଲାଗିଲା ଆପଣ ଯୋଉ କହୁଛନ୍ତି ସହିତ ବତକ ଚାଷ କରିବା ପାଇଁ ସେଥିରେ ବି ମଧ୍ୟ ମୁଁ ରାଜି ଅଛି।
ଆପଣ ଯଦି କହୁଛନ୍ତି ବତକ ଚାଷ କରିବା ପାଇଁ ତାହେଲେ ବତକ ଛୁଆ କିଣିବା ପାଇଁ ଆମକୁ ପୁଣି ଆ
ମୁଁ ଭାବୁଛି ଛୁଆ କିଣିବାଟା ଆମ ପାଇଁ ଲସ୍ ହେଇପାରେ କାହିଁକିନା ଆମେ ମଧ୍ୟେ ଏଇନା କିଛି ଜାଣିନେହିଁ। ତା ଛୁଆ ମରି ପାରନ୍ତି ତା ପାଇଁ ଆମେ ଟିକେ ମିଡିୟମ୍ ସାଇଜି ବତକ କିଣିବା।
ଆଜ୍ଞା ନିଶ୍ଚୟ ନିଶ୍ଚୟ ଆପଣ ଯାହା ହଉ ଏସବୁ ଜିନିଷ ରେ ଜ୍ଞାନ ରଖ ରଖିଛନ୍ତି ଆ ସେଥିପାଇଁ ଆମର ଏତେ ଲସ୍ ହେବାର ମୁଁ ଭାବିଲି ଯେ ଯଦି ବତକ ଚାଷ ଯୋଉ କରାହେଉଛି ସେଠାରେ କୁକୁଡ଼ା ଫୁକୁଡ଼ା ବି ରଖିଦେଲେ ସେମାନେ ରହିପାରିବେ ନା ସେମାନେ ମରିଯିବେ ବତକ ମାନଙ୍କ ସହିତ।
ନାଁ କିଛି ନାହିଁ ପାଟ୍ ଅଧା ଡିଭାଇଡ୍ କରିକି ମଧ୍ୟ୍ୟ ହେପଟକୁ ଜାଲି ଲଗେଇ ଅଧା ଷାଠିଏ ପିସ୍ ଖଣ୍ଡେ କୁକୁଡ଼ା ଦୁଇଶହ ପିସ୍ ଖଣ୍ଡେ ବ ତ ଛାଡ଼ିପାରିବେ ଆପଣଙ୍କ ଯଦି ଇଚ୍ଛା ଅଛି ଇଚ୍ଛୁକ ଅଛନ୍ତି ହଁ କୁକୁଡ଼ା ଛାଡ଼ିବା ପାଇଁ ଆମେ ବ୍ରଏଲର ଛାଡ଼ିବା ନା ଦେଶୀ ଛାଡ଼ିବା ଆଉ
ହଁ ଆଜ୍ଞା ଠିକ୍ କଥା କହୁଛନ୍ତି ଆପଣ ଆ ହଉ ଠିକ୍। ଆଜ୍ଞା ଆଜ୍ଞା ଠିକ୍ କଥା କହୁଛନ୍ତି ଆଉ ମୁଁ ତାହେଲେ ସେଇ କଥାରେ ଏକ
ଇ ହୁଁ କୁକୁଡ଼ା ଗୋଟେ ଆଉଛି ତିତର ବୋଲି ଗୋଟେ ଅଛି ସିଏ ଗୋଟେ ଆଉଛି। କାଳିଆ କୁ-କୁକୁଡ଼ା ଗୋଟେ ଅଛି ତାକୁ ବି ରଖିଲେ ଗୋଟେ ନଙ୍ଗା ହଅନ୍ତା।
ଆଜ୍ଞା ତାକୁ କଡ଼କନାଥ କହନ୍ତି ମୁଁ କିନ୍ତୁ ଆଇଁଷ ଖାଉ ନାହିଁ କିନ୍ତୁ ସେସବୁ ଜିନିଷ ବି ଜିସ ଜିନ୍ ଷ ବିଷୟରେ ମୁଁ ଜାଣିଛି କି ଛି ହା ଆଉ ଆପଣ ଯୋଉ କହୁଛନ୍ତି ଯେ ର କ-କାମ କରିବା ପାଇଁ ସେଥିପାଇଁ ଆମକୁ ଅଧିକ ଲୋକ ଦରକାର ହବ। ମୁଁ ଭାବୁଥିଲି ଯେ ଆମେ କିଛି ଜଣ ଲୋକଙ୍କୁ ଆମେ ରଖିବା ଆଉ କିଛି ଜଣ ଲୋକଙ୍କ କାମ ଆମେ ନିଜେ କରିଦବା।
ମଧ୍ୟ ହିଁ ପୋଖରୀ ପାଖରେ ଗୋଟେ ଭୋଇ ସାହୀ ବୋଲି ଗୋଟେ ବସ୍ତି ଅଛି। ମଧ୍ୟ ଆମେ ଲାଗିକି କିଛି ଚୋରି ଚୋର ଅଛନ୍ତି ମଧ୍ୟ ଆମେ କ୍ୟାମେରା ଦି ତିନିଟା ଲଗେଇକି ସେମାନଙ୍କୁ ଆଣି ରଖିପାରିବା।
ଆଜ୍ଞା ନିଶ୍ଚୟ ନିଶ୍ଚୟ। ଆପଣ ଯଦି ସେ ସବୁ ଜିନିଷରେ ଭୟ ଅଛି ତ ଆମକୁ କ୍ୟାମେରା ତ ଲଗେଇବାକୁ ପଡ଼ିବ କାରଣ ଯଦି ସେମାନେ ଏ ସବୁ ଜିନିଷ କ୍ କାମ କଲେ ତ ଆମର ବୋହୁତ୍ କ୍ଷତି ହବ ନା ତ ସେଥିପାଇଁ ଆମେ ସେ
କରିପାରିବାନି ମତେ ଯାହା ଲାଗୁଛି। ଯାହା ଲାଗୁଛି ଏବେଠୁ ଏଇ ଏଇ ଜିନିଷରେ ପସିବାକୁ ପଡ଼ିବ।
ଆଜ୍ଞା ଯଦି ଆମେ ସେସବୁ ଜିନିଷର ମୂଲ୍ୟ ଦବା ତାହେଲେ ଆମର ଯେମିତି ହେଲେ ଆ ପ୍ରଫିଟ ହବ ବୋଲି ମୁଁ ବା ମନେ ହେଉଛି ଆଉ ସେ କଥା ଛାଡ଼ନ୍ତୁ ଆପଣ ଯୋଉ କହୁଥିଲେ ବୁଲାବୁଲି କରିବା କଥା ଆମେ ବର୍ତ୍ତମାନ ପାଇଁ ଦୂର ବାଟ ଟିକେ ଭାବନ୍ତୁ କୁଆଡ଼େ ବୁଲାବୁଲି ଯିବା କଥା ଏଇ ଟି ନିକଟସ୍ଥ ସ୍ଥାନ ବୁଲି ବୁଲି ମତେ ମଧ୍ୟ ବ ଚିଡ଼ି ମାଡ଼ିଲାଣି।
ମୁଁ ମଧ୍ୟ ଏ ଭାବୁଥିଲି। ଗରମ ଯୋଉ ଭଳିଆ ହଉଛି ଆଜି ତ କିଛି ମଧ୍ୟ ପାଗ ଦେଇଛି ଦି ତିନି ମ ତେ ମଧ୍ୟ ଲାଗୁଛି ଦି ଦିନି ଲଘୁଚାପ ଥିଲା ଆଉ କାଲିଠୁ ମଧ୍ୟ ଆଉ ବର୍ଷା ନାହିଁ। ଯାହା ଲାଗୁଛି କାଲି ଠୁ ଜୋରେ ଖରା ଟା ହବ। ମତେ ଲାଗୁଛି ସିମ୍ ଲା ଗଲେ ଟିକେ ଭଲ ହଅନ୍ତା।
ଆଜ୍ଞା ଆପଣ ଯେତେ ବାଟ କହୁଛନ୍ତି ସେତେ ବାଟ ପାଇଁ କେତେ ଟଙ୍କା କଣ ମୂଲ୍ୟ ନିରୁପଣ ହେବ ଆପଣ ତ ସେ ସବୁ ବିଷୟରେ ପିଛା ମତେ କହିଲେ ନାହିଁ ମତେ କିନ୍ତୁ ଆଗକୁ
ଅଠର ହଜାର ଭଳିଆ ଦରକାର। ଆପଣ ଅଠର ହଜାର ଆଣିପାରିବେ ନା ହେଇପାରିବ ଆପଣଙ୍କ ପାଖେରେ?
ଆମେ କେତେ ଦିନରେ ଯିବା ସେ ଜିନିଷ ଟା ଆପଣ ନିରୂପଣ କରନ୍ତୁ ସେଇ ଅନୁସାରେ ମୁଁ ସଞ୍ଚୟ କରି କିଛିଟା ର ଖିଥିବି ନହେଲେ ମୁଁ ଭାଇମାନଙ୍କୁ ମାଗିଦେବି ଆଉ କଣ କହୁଛନ୍ତି?
ଯାହାହେଲେ ଆମକୁ ଡିଉଟି ସାତ ଆଠ ଦିନ ପାଇଁ ଦରକାର।
ଆଜ୍ଞା ଆପଣ ଯୋଉଟା କହୁଛନ୍ତି ସେ କଥା ବି ମୁଁ ବୁଝିପାରୁଛି ଯଦି ଆମେ ଏତେ ଦୂର ଯାଉଛେ ଯେହେତୁ ଆମେ ଅଧିକ ଦିନି ରହିକି ଆସିବାକୁ ପଡ଼ିବ ତ ଆମକୁ ଅଧିକ ଟଙ୍କା ମଧ୍ୟ ନେଇକି ଯିବାକୁ ପଡ଼ିବ। ଆପଣ ଯଦି କହୁଛନ୍ତି ଅଠର ଆପ ଶୁଣନ୍ତୁ ଟିକେ ଆପଣ ଯଦି କହୁଛନ୍ତି ଅ ଠର ହଜାର ଟଙ୍କା ରଖିବା ପାଇଁ ଆଉ ଅଠର ହଜାର ଟଙ୍କା ମୁଁ ରଖି ତ ଦେବି କିନ୍ତୁ ତାଠୁ ଅଧିକ ଯଦି ଆବଶ୍ୟକ ହେଲା ଆମେ ସେଟା ସେ ସମୟରେ କଣ କରିବା ବି କିଛି ଭାବିଛନ୍ତି?
ଅଁ ଆମର କ୍ରେଡିଟ୍ କାର୍ଡ ବୋଲି ଗୋଟେ କାର୍ଡ ଅଛି ଆମେ ଭାବୁଛୁ ମଧ୍ୟ ଆମ ସାଙ୍ଗମାନଙ୍କର କାଢି଼ଦବା ଗୋଟେ ଗୋଟେ କ୍ରେଡିଟ୍ କା କ୍ରେଡିଟ କାର୍ଡ ରେ ମଧ୍ୟ ଆମେ ସେଇ ମାସରେ ଯାହା ଅ ଯାହାବି ଅଧିକ କିଛି ଆମାଉଣ୍ଟ ଲାଗିବ ଆମେ ସେଥିରୁ ବାହାର କରିଦବା। ଉଁ ମାସେ ପରେ ସେଥିରେ ପୁଣି ରଖିଦବା।
ଆଜ୍ଞା ଏଇତ ବୋହୁତ୍ ଭଲ ଉପାୟ ଯାହା ହୋଉ ଆପଣ ମତେ ଏ ସବୁ ଜିନିଷ ବିଷୟରେ ଅବଗତ କରାଇଲେ। ମୁଁ ବି ମଧ୍ୟ ସେ କାର୍ଡ ଟି ବାହାର କରି ରଖିବି ବୋଲି ଭାବୁଛି କାରଣ ଯଦି ଦରକାର ସମୟରେ ମୋର କିଛି ପଇସା ଦରକାର ହୁଏ ତ ମୁଁ ଅନ୍ୟ କାହାକୁ ନ ମାଗିକି ନ ମାଗିକି ସେ କାର୍ଡରୁ ମଧ୍ୟ ଉଠେଇକି ନେଇ ପାରିବି। ଆଉ ବର୍ତ୍ତମାନ ପାଇଁ ମୁଁ ଟିକେ ଗୋଟେ କାମ ଆସଛି ଯାଉଛି। ଆଉ ଆପଣ ମୁଁ ଫୋନ ଟା ରଖିଦଉଛି ମୁଁ କିଛି ସମୟ ପରେ ଆପଣଙ୍କୁ ପୁନର୍ବାର ଫୋନ କରୁଛି କଣ କହୁଛନ୍ତି?
ନିହାତି ନିହାତି ଆପଣ ବୋଧେ ଆ ମତେ ଲାଗୁଛି ଯାହା ଏବେ ରଖିପାରିବେ କଲ୍ ଟା ଆପଣ।
ଆଜ୍ଞା ଧନ୍ୟବାଦ।